ହ୍ୟାଲୋ।
ଆଁ।
ତୋ ଆଇଲା ବା କଲ ଟା ହୁଁ।
ହଁ ଆ ତୋ ରୁମରେ ନେଟୱର୍କ ତାହେଲେ ପାଉନେଇ।
ମୁଁ ଯିଓ ମୋର ଅଧା
ହଁ ନେଟୱର୍କ ପାଉନି ହଁ।
ଜାଣିଲୁ।
ହଁ।
ସିଏ ପୁଅ ପାଇଁ କି ମୁଁ କରିବା ଭିତରେ ଇଏ ଥାଇ କହିଲେ ଆଉ ସୋନୁ ଭାଇ ଆସିବ ମୁଁ କହି କହିବି ଯଉ ନା ନାଇଁ ମୁଁ ଯାଉଛି ତ ସେଇ ବା ବାଟରେ ଦେଇଦେବି। ମୁଁ ଥାଇ କହିଲି ଗୋଟେ ଆଇଁଷ ଫାଇଂଶ ହେଇଚି ଆଉ ସିଏ ଗୋଟେ କଣ ମିଠା ଫିଠା ନେଇକି ଆଇଥିବ କି କଣ ତମ ବାଟରେ ନେଇକି ଦେଲେ ସେ
ଆଉ କଣ ନେଇକି ଅଇଥିଲା।
ସେ ଆଣିଥିଲା ମିଠା ଭଲ ମିଠା କଳା ଯାମୁ ସିଙ୍ଗେଡ଼ା ଆଣିଥିଲା ଦଶ ପନ୍ଦର ଟା ଖଣ୍ଡେ ଅ ଗୋଲାପ
ହଁ।
ଜମନୁ ବଡ ଗୋଲିଆ ଆଣିଚି
ହଁ।
ଗୋଟେ କି ଗୋଟେ ଏପଟେ ସୂ ଆଣିଚି ହେଲା ଗାଙ୍ଗୁରମର।
ଶିଙ୍ଗେଡା।
ସିଙ୍ଗେଡା ଗୋଟେ ପେଟି ମିଠା ଗୋଟାଏ ପେଟି। ଆଣିଛି ତାପରେ ସେମିତି ମୁଁ କଣ କଲି ମୁଁ ରୋଷେଇ ତ ହେଇଛି ଆଉ ଡାଲି ଫାଲି ତ ହେଇ ଚି ଆସିଲେ ଖାଇକି ଯିବ ଆଉ ଆଉ ନା ଆଉ ତାହାଲେ ଆସି ଆସିବ ମୁଁ କହିଲି ହଉ ଆସୁ ଚିକେନ୍ ତ ଆଇଚି ଆମର କିଲୋ ଅଢେଇସ ମାନିଆ। ଆଉ ଦେଇ ସିଆଡୁ ମାଛ ଦେଲାଣି ପୁଣି କଉ ମାଛ ମସଲା ଦିଆ ଭଜା ହେଇଚି। ଡାଲି ହେଇଚି ପାମ୍ପଡ଼ ହେଇଚି ଦେଇ ଆଗ ମୁଁ
ମୁଁ କହିଲି ତାର ଆଶା ଟା ନାଇଁ ତାର ଆଶା ଟା ଅଛି।
ହୁଁ।
ଆଉ ସିମିଲି ସେ ବା କହିଲା କହିଲା ଆଷ୍ଟ୍ରୋଲୋଜି ଜଣେ ମତେ କହିଥିଲା। ଆଉ ଆମେ ରବିବାର ଦିନ ଆଇଁଷ ଛାଡି ଦେଇଚୁ। ହଁ ପା ଆଇଁଷ ଛାଡି ଦେଇଚୁ ତାଙ୍କ କେହି ଖାଉନାହାନ୍ତି।
ହେ ମୁଁ ବିଶ୍ଵାସ କରୁ ଇଏ ହେ ମେ ରାଣ ତାପରେ ସେ ଖାଇଲା ନାହିଁ ଆଉ ମୁଁ କଣ କରିବି ଭାତ ଥାଳି ତ ବାଢି ଦେଇଚି
ବାପି ଖାଇନଥିଲେ?
ମୁ ଭାତ ଥାଳି ନେଲି ହେଲା ଆଉ ମୁଁ ଯଦି ଦେ ଦେଇ ଚିକେନ୍ ଡାଲି ଯେମିତି ହେଇଯାଇଥିଲା ଇଏ କୋଉପଅରୁ ଖାଇକି ସେ ଯାଆନ୍ତାନି।
ହଁ।
ହଁ।
ହଁ।
ଦୁଇଟା ମୁ ବଗଲି ମାଟି ଚଉରା ହେଇଛି ଆଉ ଇଆଡେ ଦେଶ ଦେଶୀ ମାଛ ମୁଁ କହିଲି ମୁଁ କଇଲି ମୁଣ୍ଡୁ ମୁହାଣଣ୍ଡରୁ ମାଛ ହେଇଛି। ଭାଇ ଆଉ ଅଦିନିଆ ମାଛଟା ଯାହଉ ଅଦିନରେ ଆଇଛି ଗୋଟେ ଖାଇକି ଯିବ ଆଉ।
ହଁ।
ଏ ବର୍ଷା ଫର୍ଷା
ନାଇଁ ମୁଁ କହିଲି ବୁଧବାର ଦିନ ଯଦି ମାଛ ପଡିବ ନାଇଁ ଯଦି ପଡିବ ବୁଧବାର ମାଛ ହେଲା ବାପି କହିବୁ ଟିକେ ଆଣିକି ଦବ ପୁଅ ନେଇକି ଦେଇଦେଇକି ଆସିବ।
ହଉ ହଉ।
ହଁ ମୁଁ କହିଲି ପଡିବ ବିଲେ ଆଜି କୁଆଡେ ଅତର ଛ ମାଛ
ଆଲୋ ଅତର ଛତରେ ମା ଚା ହଁ। ଅତର ଛତରେ ମାଛ ମା ର ଭାରି ଇଛା ନାଣ୍ଡି ଦେଇ କି ମାଛ ପ ତାକୁ ଦେଇ ଦବୁ ମୁଁ କହିଲି ନାଣ୍ଡୁ
ମୁଁ କହିଲି ଆମର ଥୁଆହେଇଚି ବେଲି ମତେ କାହିଁ ଆଜି ତରକାରୀ ନୁହ ବିଶ୍ବାସ କର ମୁଁ ତିନି ଚାରି ଖଣ୍ଡ ମାଛ ଖାଏ ସେ ମଞ୍ଜି ଖାଇଦେଲି ବୋଲି କଣ ତକାରୀ ମତେ
ଆରେ ମୁଁ ବୋଧେ ସେ ମଞ୍ଜି ଖାଇକି ମୋ ମୁହଁ ବୁଯି ହେଇଗଲା। ସେ ମାଛରୁ ବି ମଞ୍ଜି ବାହାରୁଚି।
ବଡ ବଡ ମାଛ ଆଉ ମଞ୍ଜି ବାହାରୁ
ମଞ୍ଜିି ବାହାରିଲା। କହିଲା ମା କହିଲା ମୁଁ କହିଲି ହଉ ଆଉ, ନହେଲେ ଚାରିଟା ବେଳକୁ ଦେଲେ ଦେଇ ରାତିରେ ଖାଇବନି।
ନାଇଁ ନାଇଁ ଆମର କିଏ ଖାଇବ, ଆମର ତ ଯାହା ଆଣିବୁ ଭାରି ଭୋ ଆଣିବାନି ନା ମତେ ଆଜି କାଇଁ ମାଛ ଇଚ୍ଛା ହେଲାନି। ହଁ ଆମର ମାଛ ମିଲ ସେମିତି ତରକାରୀ ଥୁଆ ହେଇଛି ବା।
ହଁ।
ମାଛ ନୁହ ଭାଇ କେଜିଏ ଖଣ୍ଡେ ମାଛ ଷୋହଳ ପିସ୍ ଖଣ୍ଡେ ମାଛ ହେଲାଣି ପନ୍ଦର ଷୋହଳ ପିସ୍ ଆଉ। ମୁଁ ଖାଇକି ମାଜିବି ଦି ଖଣ୍ଡ ମାଛ ମାତ୍ର ଖାଇକି ବି ମତେ ଅବେଇ ଲାଗିଲା ଆଜି।
ମାଛ ହେରା ବେଶୀ ପିସ୍ କରିନେଇବା।
ହଁ ଦି ଦି ଖଣ୍ଡ କରିଦେଇଚ।
ଯୋଉ ଗୁରାକ ଛୋଟିଆଠୁ ଟିକେ ବଡ ଦି ଦି ଖଣ୍ଡ ତା ଠୁ ଯୋଉାରା ବଡ ତିନି ଖଣ୍ଡ ନେଖା।
ହଁ।
ହେଲା।
ହଁ ସବୁ
ମୁଁ କହିଲି ନାଇଁ ରଖିଚି ଆଠ ଦଶ ଖଣ୍ଡ ମାଛ ରଖିଚି। ଦେଇ ମୁ ଆମର ଚିକେନ ହେଇଚି ନହେଲେ ଆମର ହେଇଯାଇଥାନ୍ତା ସମସ୍ତେ ଖାଇଥିଲେ।
ହଁ ମିଲି ଶୁ ଶୁଣୁନୁ। ସୋମୁ ଭାଇ ତାପରେ ବାପି ଗଲା ଆଣିଆକୁ।
ହ ଆଣିବାକୁ ଗଲେ ସେ ଆଇଲା ଦେଶି କଣ ତ କାରି ଖାଇଲା ଗିିଲ।
ଆଉ
ସିଏ ଦିଏ ତେଲ ଜିନିଷ କିଛି ଖାଉନି ମୁଁ ପରୀକ୍ଷା କରୁଛି।
ନହିଲ ତା ପାଇଲସ ସକାଶେ ଖାଉନି। ପାଇଲସ ସକାଶେ ସେ ଦୁନିଆ ମେଡିସିନ ଖାଇ ସାଇଲାଣି ଆଉ।
ହେଲା ତାପରେ ଡାଲି ବଭଳିଆ ବଭଳିଆ କରିଥିଲି। କାକୁଡି ପାମ୍ପଡ ଆଉ ଖାଇଲା ମୁଁ ଗଲା ବେଳକୁ ତ ମୁଁ ଶାଶୁ ମୁଁହକୁ ତ ଅନେଇନି।
ହୁଁ ତାପରେ ତ ଭୋକ ହବଣୀ ସିଆଡେ ଆଉ।
ଆରେ ଦେଇ ଗୋଟେ କଥା ଦେଖ୍ ଦିଟାରୁ ସାଢେ ଦିଟା ହେଇନି।
ହଁ ଆ ଗୋଟେ ଲୋକ ଆଇଲା କଣ ସବୁଦିନ ତମେ ଶୀଘ୍ର ଖାଉଛ। ଗୋଟେ ଲୋକ କ ଆଇଚି ଆଉ କଣ।
ଦେଇ ଗୋଟାଏ ଲୋକ ମୁଁ ମାଛ ଭାଜିବି, ମ ମସଲା କଷିବି ସିଆଡେ ଚିକେନ କଷିକି କଣ କଲି। ଗ୍ୟାସରେ ନେଇ ଆଇଲି। ଅରୁଆ ଭାତ, ଡାଲି ଅରୁଆ ଭାତ, ଡାଲି ପାମ୍ପଡ, ଏସବୁ ଗ୍ୟାସରେ ହେଇଛି। ଦେଇ ମୁଁ ଡେରି ହଉ ପଛେ ସେ ମାଛ ଟୋଟାଲି ମୁଁ ଏଠି କଲିନି।
ହଁ ସେ ମିଲ ଭାରି ଛିଟିକୁ ଭାରି କାମ ଲାଗେ ମୁଁ ଜାଣିନି। ମୁଁ ଟୋଟାଲ ସେ ସ୍ଲାବ କାନ୍ଥ ଫାନ୍ଥ ପୋଚୁଛି ଏ ଠିସବୁଦିନ।
ଆଉ ମୁଁ କହିଲି ଡେରି ହେଉ ପଛେ ମାଛ ଭାଜିଦେଲେ। ମୁଁ ହୁଁ ତାପରେ ଖାଇଲେ ତାପରେ ଆମେ ଯାଇକି ସେ ଘରେ ଶାଶୁ ବହୁ ବସିଲୁ। ଇଏ କହିଲେ ମା ଏକ୍ଷୀଣଆ ଦେଇ ଘରକୁ ଦବାର କିଛି ନାଇଁ ଚାରିଟା ବେଳେ। କାଲି ତ ଦଷ୍ଟ କରିବୁ ସିଏ ଆମେ ହେଲେ ଖାଇବ। ତ କରିଥାଉ ହେଲା ଆଉ ଆମେ ପଛେ ରାତ। ରାତିରେ କିଛି ଖାଇବି ନାଇଁ ତରକାରୀ ଫକାରୀ ମତେ ତ ଭଲ ଲାଗୁନି ରାତିରେ ଆଇଁଷ ଫାଇଂଶ ଖାଇବାକୁ। ଆଉ ମଞ୍ଜି ଖାଇଦେଲି ଦି ତିନି ଖଣ୍ଡ ମାଛ ଖାଇଦେଇଛି ଦିନିରେ।
ହଁ
ଆଉ ଖାଇଦେଲି ମୁଁ କହିଲି ମା ଯାହା ତରକାରୀ ଅଛି ସେ ଆମେ ଦେଇଦବ ନହେଲେ ଫ୍ରିଜରେ ଥୋଇଦବ। ତା ଦି ଦିନ ଯାଇକି ଖାଇବ।
ମିଲି ଆଉ ସୋମବାଇ ଗପସପ କଲାନି ଆଉ କିଛି।
ନାଇଁ ସୋମୁ ଭାଇ କି ଯୋଉ କିଟିକାଲ କଥା ତୋ ମୁଣ୍ଡ କଣ ହେଇଯିବ ଶୁଣିକି। ସୋମୁ ଭାଇ ଇଆଡେ ଶାଳୀ ରୋଷେଇ କରୁଛି। ସୋମୁ ଭାଇ ମନ ଲାଗୁନି। ଆଉ ଇଆଡେ ଭଲ ଲାଗୁନି ମୁଁ କହିଲି ଭାଇ ଆଉ ତମେ ଯାହା ଖରାପ ଭାବ। ଆଉ ଦେଖୁଛୁ ତ ଶାଳୀ ଏକଲା ଏକେଲା ବାଡିକି ଦବ ସବୁ କରିବୁ। ଆଉ ମୁଁ ଟିକେ ଖାଲି ଖାଇସାରେ ବସିକି କଥା ହେବି।
ହଁ
ତାପରେ ବସିଲି ଆସିକି ମୁ କହିଲି ଭାଇ ଆଉ କଣ ସବୁ ହାଲ ଚାଲେ? ତାପରେ ଦେଇ ଗପିଲା ତା ସ୍ତ୍ରୀ କୁଆଡେ ଛାତରୁୁ ଡେଇଆକୁ ଯାଇଥିଲା।
କିଏ?
ପଙ୍କଜ ଶ୍ରୀ
କାହିଁକି?
ଏଇ ଦେଇ ଯୋଉ ଯାଇର ଯୋଉ କଜିଆ ନେଇକି ତା ସୁନା ଜିନିଷ ଯୋଉ ବନ୍ଧା ଥୋଇ ନାଇଁ
ହଁ
ଇଏ ଗାଡି ଅଛି ଅମକ ଅଛି ସମକ ଅଛି ସିଏ ଜାଣିନଥିଲା
ହଁ
ଇଏଯେତେବେଳେ ପଚାରିଲା ଗାଡି କୋଉଠୁ ଚାଲୁଛି କଣ କରୁଛି ପାଠ ପଢିଚି ନା
ହଁ।
ହେଲା। ତାପରେ ଏମିତି ଯେତେବେଳେ କହିଲା ବେଳକୁ ଇଆଡେ ଯାଇଜଗୁରୁ ଯୋଉ
ହଁ।
ହଁ। ସେ ସବୁ ଯୁଗୁରୁ ଏମିତି ତାଙ୍କର ହେଲା। ତା ପ ସୋମୁ ଭାଇ ଆଗରେ ବା କିଛି କଥା ବିଶେଷ ଗପୁ ନାହାନ୍ତି। ସୋମୁ ଭାଇ ଆଗରେ ଗପୁ ନାହାନ୍ତି ସୋମୁ ଭାଇ ଯାହା ଧୀରେ ଧୀରେ ଶୁଣିଛି ମୁଁ କହିଲି ଭାଇ ଆଉ ତମେ ଯେମିତି
ନ କଲ ଟା ରିଜେକ୍ଟ ହେଇଯିବ ପର ଆଲୋଚନା କରିବୁନେଇ
ନା କହିନେହିଁ ପା ସେପଟେ ପର କଥା ତା କଣ କହିଚିକି ମୁଁ ଆମ ଘରୁ ସବୁବେଳେ ଆସିଥିଲେ ବୋଲି କହିଲି ପା।
ଆ
ହେଲା ନହେଲେ କରିକି କଥା ହବନି।
ହଁ କହ ଛାଡ ତାଙ୍କ କଥା ଛାଡ କହ ତାପରେ କଣ ହେଲା ଖାଇଲେ ପିଇଲେ ସବୁ।
ହଁ ଖାଇଲେ ଖାଇକି କହିଲି ଭାଇ ଆଉ ଗପ୍ ସପ୍ କଲି ତାର ଚାରିଟା ବାଜିଲା ଯେମିତି ହେଲା ମୁ କହିଲି ଭାଇ ଚା କରିଦେବି ପିଇବ ନା ନାଇଁ ଚା ଦିଦିନ ମୁଁ କହିଲି ଭାଇ ଇଏ ଖାଲି ତନାନୀ ଭାଇ ଚାଲ ଯିବା ଭାରି ବୋଲି। ତମେ ତ ତମର ଭୁବନେଶ୍ଵରରେ ଯିବ ସିଏ ଗୋଟେ ଲୋକ ଗପୁଚି।
ହଁ।
ମୁଁ କହିଲି ତମେ ତମର ଯାଅ ବାରି ମୁଁ ଭାଇକି ଛୁଇଁ ଫୁଇଁ ଦୀ ଟା ପାରିକି ଦେବି। ମୋ ମା ତ ଶୋଇଛି ତାପରେ ଛୁଇଁ ଦିଟା ପାରିଲି ହାତ ପା ଶ୍ୟାମକୁ କହିଲି ଦିଟା ପୋଇ ଆଇଁଲା। କଦଳୀ ଗଛ ଗୋଟେ ନବ ବୋଲି ଶ୍ୟାମ କୁ ଖୋଳେଇ ଖୋଳେଇ ଆକ୍ରାନ୍ତ ଶ୍ୟାମ ରାସ ଇଏ ଯଦି ବଡ ଭିଣେଇ ଗୋଟେ ପଚାଶ ଟଙ୍କା ଦବ ବୋଧେ ଖର୍ଚ କରିବାକୁ ଆଉ।
ହ ନା। ମୁଁ କହିଲି ଆଉ ମୁଁ କହିଲି ଶ୍ୟାମ ଆଉ ଗୋଟେ ଦିଟା ପାରେ ଛୁଇଁ ପାରିଲା।
ଆ
ଭାଇକହିଲା ମିଲି ତମ ବାରିଆ ଟା ଏମିତି କରିଦେଇଛ ଆଉ ଭାରି ବଢିଆ ଲାଗୁଛି ରା ତା। ପରିବେଶ ଟା ମୁ କହିଲି ଭାଇ ସବୁ ଅଛି। ଜୁଲି ଯେମିତି ରାନ୍ଧି ବାଡିକି କ ଦେଲେ ଖାଇବେ ମିଲି ସେମିତି ରାନ୍ଧି ବାଡିକି ମାଜିଲେ ଖାଇଲେ ଖାଇଲେ ଆଉ ଏ ଦୁନିଆରେ ଆମର ଆବଦ କେହି ନାହିଁ।
ଆଁ।
ସବୁ ଅଛି କିନ୍ତୁ ଶାନ୍ତି ଲାଗୁନି ବସିକି ତ ପାରୁନୁ ଆମେ ଆଉ।
ହଁ ହଁ।
ହଁ ସବୁ କଥା ଟିକେ ଗପିଲେ ଆଉ ମୁଁ କହିଲି ଭାଇ ଟିକେ ଚା ପି ଦେଇ ଯାଉ ଗଲାବେଳେ ଭାରି ଖୁସି ଦେଇ ମତେ ବାର ବାରେ କି କହିଛନ୍ତି।
ଅ।
ମତେ ସୁମବାଇ ବାର ବାର କହିଛିି ମିଲି ଆଉ ଯଦି ତମକୁ ଅମ୍ୱି ପଚାରିବ ଭାଇ ଦି ଟା ବେଳୁ ବାହାରିକି ଯାଇଛି ହାରି। ଦେଇ ସିଏ ବସିବା ଭିତରେ ପାଞ୍ଚ ଥର ଫୋନ କରିଛି। ତାଙ୍କ ସିକ୍ରେଟ କହିଦଅ ବୋଲିବା।
ହ।
ହଁ ମୋ କତିକି ସେ ଫୋନ ମାରିଛି ମୁଁ ଜମା ଫୋନ ତାର ଉଠେଇନି।
ହଁ।
ଆଁ,
ଆ, ହେଲେ କଣ କହିବୁ ଅମ୍ବିକା କୁ।
ଆଁ, ଦେଖି ଗୁଁ, ଆମ ଘରକୁ କିଏ ଗୋଟେ ପିଜୁଳି ଜରିଏ ଦେଇଛି। କିଏ ଦେଇଚି ଆସାମୀ କିଏ କୋଉ, କିଏ ସେ ଫ୍ରୀଜ୍ ରେ ରଖିଦେବି ସେ ଭଲ ପିଜୁଳି।
ମୁଁ କହିଲି ଭାଇ କଉଥିଲା ପିଜୁଳି ଦବାକୁ ମୁଁ କିହି ତାଙ୍କର ପା ପିଜୁଳି ଅଛି। ଅଁ,
ପିଜୁଳି ଅଲଗା ପିଜୁଳି ଦେଇଚି ବା।
ଫାରମ ପିଜୁଳି ହେଇଥିବ।
ହଁ। ନାଇ, ନାଇ। ତାପରେ ମନ ଭାରି ସୋସ ବାଇର ଖୁସି। ଆଉ ମୁଁ କହିଲି ମା ଆଉ ସୋମୁ ଭାଇର ଅ, ଗୋଟେ କଲ୍ କାଟିଦେଇ, ଆଉ ଗୋଟେ ଲଗେଇଦା।
ନା ସରି ନେଇ ବା।
ଦଶଟା ଛଅ ହେଇଗଲାଣି ବା। ଏ ଦଶ ମିନଟି କାଟିଦେ ଆଉ ଗୋଟେ ଲଗେଇ ତାର କଇବି ମା କଥା।